ହାଲୋ କେମତି ଅଛନ୍ତି?
ମୁଁ ଭଲ ଅଛି ଆପଣ କେମତି ଅଛନ୍ତି?
କରୁଥିଲେ।
କଣ କରୁ ମୁଁ ବସିଥିଲି ଆପଣ କଁ କରୁଥୁଲେ?
ଏଇ ଚାଲଚି। ଆଉ ରୋଷେଇ କଣ ସରିଲାଣି ନାଁ କେତେବେଳେ ଆରମ୍ଭ କରିବେ?
ର ଆହୁରି ଟାଇମ୍ ଲାଗିବ ଚାଲିଚି ଏବେ।
ଆଚ୍ଛା।
ଆପଣ କଣ ରୋଷେଇ କରିଥିଲେ ଚିକେନ୍?
ଆମର ଆ ଏନ୍ ଜାଣିଦେଲେ ଆଉ ହଁ ଚିକେନ୍ ଡେ ବି ହେଲାଣି ଭାତ ବି ହେଇଗଲାଣି ରୁଟି ଟିକେ କରିବାର ଅଛି ଅଟା ଦଳୁଥିଲି ଆଉ। ଆଉ ଆପଣଙ୍କର କେମତି ଅ କଣ ଚାଲଚି?
ଆମର ସାଧା।
ଆ ଉଁ ଭଲ ଆଉ।
ଓ ଆପଣ ତ ଚିକେନ୍ ରୋଷେଇ କରିଚନ୍ତି। ତ ଟିକେ ସେ ରେସିପି କହିପାରିବେ?
ହୋ ଆପଣ ତ ସାଧା ଖାଉଛନ୍ତି କଣ କରିବେ? ସେଇକା ଜାଣିିକି?
ନାଇଁ ମାନେ ଆ ଆଜି ମଙ୍ଗଳବାର ନାଁ‌ କାଲି ବୁଧବାର ହେଲେ କାଲି ହବ କହିଲେ ଚେଷ୍ଟା କରିବା।
ହଁ ହଁ ହଁ ସେଇ କଣ ଚିକେନ୍ ସବୁଠାରୁ ସହଜ ଉପାୟରେ ହୋଇଯାଏ। ମାନେ ଚିକେନ୍ ଆପଣ ଆଣିପାରିବେ ନହେଲେ ବ୍ରଏଲଲା ବ୍ରଏଲର୍ ଆଣିଲା ପରେ ତାକୁ କାଟି ପାରି ଇବେ ବି ତାପରେ ତାକୁ ଟିକେ ଭଲସେ ଦେବେ ଗୋଟେ ପାତ୍ରରେ ରଖିଦେଲା ପରେ ଆପଣ ତା ପୂର୍ବରୁ ଆପଣଙ୍କର ମସଲା ପ୍ରସ୍ତୁତ କରିବେ ଯେମତି ମସଲା ଗୁଣ୍ଡ, ଲଙ୍କାଗୁଣ୍ଡ, ହଳ ଦୀ ଗୁଣ୍ଡ ତାପରେ ତାପରେ କଣ ଧନିଆ ଗୁଣ୍ଡ, ଜିରା ଗୁଣ୍ଡ ତାପରେ ଆପଣ ଚାହିଁଲେ ସେ ବେସରକୁ ବ୍ୟବହାର କରିପାରିବେ। ସେଇ ଯୋଉ ରସୁଣଜୁ କଣ ସେଟା? ସୋରିଷ! ହଁ, ହଁ ସେଇଟା ହଁ ସେଇଟା ତ କରିଥିବ, ସାଧାରେ ବି ବ୍ୟବହାର ହୁଏ। ହଁ, ସୋରିଷ ବଟା ଟା ସେଇଟା ବ୍ୟବହାର କରିପାରିବେ। ତା'ପରେ ଆପଣ ତାକୁ ବ୍ୟବହାର କରିକି ପ୍ରସ୍ତୁତ କରିଦେବେ। ଆଉ ଆମର ଗୋଟେ ମିଳିଥାଉଛି, ମସଲା ମାନେ ଆଉ, ସେ ଚିକେନ ପାଇଁ ଏକା ମିଳିଥାଏ। ଯୋଉଟା, ନନ୍ ଭେଜ୍ ପେଷ୍ଟ କହନ୍ତି। ଆୟାଁ
ହାଲୋ! ହାଲୋ! ହାଲୋ! ହାଲୋ! ହାଲୋଓ! ଆପଣଙ୍କ, ବ୍ୟାଗ୍ ଗ୍ରାଉଣ୍ଡରେ ସାଉଣ୍ଡ ଆସୁଛି।
ହାଲୋ!
ହାଲୋ!
ହାଲୋଓ!
କୁହନ୍ତୁ, କୁହନ୍ତୁ, ଶୁଭୁଛି କୁହନ୍ତୁ।
ହାଲୋ!
ଶୁଭୁଜିି ଶୁଭୁଜିି କୁହନ୍ତୁ।
ହାଲୋ!
ଶୁଭୁଛି କୁହନ୍ତୁ।
ହଁ। କଣ ପରେ ଆପଣ ତାକୁ ରଖିଦେବେ। ଆସିଲା ପ ପ୍ରସ୍ତୁତ ହେଇଯିବ। ତା'ପରେ ଆପଣ ପିଆଜ କାଟି ଦେଇଥିବେ। ଟମାଟୋ ବି ସେମ୍ ସ ଥରେ, ଆପଣଙ୍କର ଅ ମାଂସର ପରିମାଣ ଅନୁସାରେ ଚି ଟମାଟୋ ନେଇଯିବେ। ତାକୁ ଛୋଟ, ଛୋଟ ଆକାରରେ କାଟିଦବେ। ତା'ପରେ ଆକୁଁ, ହଁ ତେଲ ଗରମ ହେଇ ଆସିଲା ପରେ ତାକୁ-ଉ ପିଆଜ ପକେଇ ଦେବେ ଆପଣ। ଆଉ ପିଆଜ ଆପଣ ଚାହିଁଲେ, ପିଆଜ କୁ ମାନେ ଗୁଣ୍ଡ କରିପାରିବେ ମଧ୍ୟ। ମାନେ ଗ୍ରାଇଣ୍ଡରରେ ଆପଣ କରିପାରିବେ ଗୁଣ୍ଡ। ତା'ପରେ ମାନେ ପିଆଜ ସିଝିବାକୁ ନ ଦେଇକି! ସିଧା ଆପଣ ସେଇଟା, ମାନେ ତେଲରେ ସେଇଟା, ପକେଇଦେଲେ ବି ଛଳିବ।
ହଁ ହଁ,
ହଉ, ତା'ପରେ ସେଇଠେ ହାଲୋ!
କୁହନ୍ତୁ, କୁହନ୍ତୁ।
ହଁ, ଶୁଭୁଛି?
ହଁ ହଁ, କୁହନ୍ତୁ।
ହଁ ତା'ପରେ ତେଲ ପକେଇବେ, ତାରେ ଆପଣଙ୍କୁ ସେଇଟା ଟିକେ ନାଲି ରଙ୍ଗ ପଳେଇଲା ନହେଲେ, ସୁନେଲି ରଙ୍ଗ ହେଲା ପରେ ଆପଣ ତାକୁ ତା'ଉପରେ ଏଇ ଆପଣଙ୍କର ବଟା ମସଲା ହଉ କିମ୍ବା ଆପଣ ପ୍ରସ୍ତୁତ କରିଥିବା ମସଲା ସେଇ ବ୍ୟବହାର କରିଦେବେ। ସେଇଠେ ପକେଇଦେଲା ପରେ ତାକୁ ଟିକେ ଆପଣ ଛାଡିଦେବେ। ମାନେ ଯଦ୍ ଯଦି ଆପଣଙ୍କର ଅଧିକ, ମାନେ ଯେତେବେଳେ ତାର ତାପ୍ ଉଁ ତାପ ମାତ୍ରା ବଢି ଯାଇଥାଏ। ତ ତଳେ ହଁ, ନାହିଁ ତଳେ ଲାଗିଯାଇଥାଏ। ହଁ ହଁ।
ହଁ ହଁ। କୁହନ୍ତୁ, କୁହନ୍ତୁ।
ଆଉ କଣ, ତ ପାଣି ଟିକେ ପକେଇେଦେଲା, ପ ଠିକ୍, ଭା-ବରେ। ହ
ଜବର ଜାଳ ଦେଇ
ହଁ, ମାନେ ପାଣିରେ ଦେଲା ପରେ ସେଟା ସିଝିଯିବ।
ହଁ, ହଁ। ତାପରେ, ତାପରେ ଚିକେନ୍ ପକେଇବି? ତାପରେ ଚିକେନ୍ ପକା ହବ କି? ଆପ, ଆପଣ- ଆପଣଙ୍କ ସ୍ଵର ସୁଭୁନି ଠିକ୍ ସେ। ଆପଣଙ୍କ ସ୍ବର ଠିକ୍ ସେ ସୁବୁନି ବୋଧେ ଆପଣଙ୍କର ନେଟୱାର୍କ କିଛି
ମା ସମସ୍ୟା ଅଛି